ହାଲୋ।
ହଲୋ ଅପା ନମସ୍କାର୍।
ହଁ- ହଁ ନମସ୍କାର୍। ଆଉ କଣ୍ କରୁଥିଲ?
ଆ -ଘରେ ବସି
ଆଚ୍ଛା।
ଏ ଟିକେ ଖେଳ ଦେଖୁଥିଲି ତ।
ଆଚ୍ଛା କ୍ରିକେଟ୍?
ନାଇଁ ମ ଖେଳ ଟିକେ ଦେଖୁଥିଲି ଆଉ ସେ ଇଏ ଚାଲିଚି ଅ-ବକ୍ସିଂ ତ।
ଆଚ୍ଛା ଆଚ୍ଛା ଓହୋ ତମେ ଭଲ୍ ମୁଁ ଏଇ ବସିଥିଲି ଆଉ। ମୁଁ କହିଲି ଟି ଟିକେ ଦେଖିଆ କଲ୍ କରିଆ କଣ୍ କରୁଚନ୍ତି ଭାଇ ଆମର।
ଏ ଟିକେ ଖେଳ ଦେଖୁଥିଲି ବସିକି ଆଉ। ଛୁଆ ମାନେ ବଡ ତ ସେ ଘରେ ପାଠ ପଢୁଚି। ଆଉ ସାନ ଏଠି ବୁଲୁଥିଲା କୁଆଡେ ଗୋଟେ ଯାଇଚି ବୋଧେ।
ବଡର କଉ କ୍ଲାସ୍?
ବଡର ବା ସେଭେନ୍ କ୍ଲାସ୍।
ଓହୋ ଆ ସାନ?
ସାନ ଏବେ ନର୍ସରୀ କି ଗଲା।
ଆଚ୍ଛା ଆଚ୍ଛା ଆଉ ବଡ ଭଲ ପଢା ପଢି କରୁଛି ତ?
ହଁ ଆଣୁଥିଲା ତ ଭଲ ପରସେଣ୍ଟେଜ୍ ଆଣୁଥିଲା ଏଥର ଟିକେ କଣ ଟିକେ ଆ ଆଣିଛି ଟିକେ କାମ। ଟିକେ କମ ମାନେ ଅଠାଅଶୀ ଆଣିଛି।
ଅହଁ ହଁ ଠିକ୍ ଅଛି। ଛୁଆ ଟିକେ ତ ମାଇଣ୍ଡ ଟିକେ ଏବେ ମୁଣ୍ଡ ଟିକେ ଏପଟ ସେପ୍ ପଟ ହବ ଅ ହଁଁ।
ହଁ।
ଆଉ ତମ ପୁଅ ସେଇ ତେର ଏକ୍ଜାମ୍ ପରୀକ୍ଷା ଚାଲିଯିବ ବୋଲି ଜୁଲାଇ ଦୁଇରୁୁ ସେ ସେଇ ପଢାପଢି କରୁଛି ଆଉ।
ଓହୋ ତାର ଏବେ କଣ ଚାଲିଛି?
ତାର ଏଇଟା ବିଟେକ୍ ଥାର୍ଡ ଇୟର୍।
ଆଚ୍ଛା ଆଚ୍ଛା।
ଅଁ। ଆଁ।
କୋଉ ସ୍ଟ୍ରିମ୍‌ ନେଇଛି?
ଏଇ ଟ୍ରିପଲି।
ଆଚ୍ଛା ଆଚା।
ହଁ ଏ ଚାଲିଚି ତାର ବି ସେମିତି ଆଉ ଆ ତାପରେ ଆଜିିକାଲି ପଢା ତ ଯାହା ହେଲାଣି। ଆଉ ଅନଲାଇନ୍‌ ତ ସବୁ ପଢାର ବହୁତ ସୁବିଧା କରିଦେଲା।
ହଁ ଅଁ
ଆଉ। ଆଉ ତମ ପୁଟେ।
ଏଆଁ। ଆମ ଇଏ ସେପଟେ କଣ ପିଟା ପିଟି କରୁଥିଲେ?
ଅ ହଁ ଆଉ ଆପ୍ ଅଛନ୍ତି।
ତମ ବୟସ୍ ଟା କଣ କଟୁଛି ନା କଣ?
ମୋର କଟୁଚି ଶୁଭିଲା।
ହଁ ଭୟସ୍ ହଁ ଏବେ ଶୁଭୁଛି ହ୍ୟାଲୋ। ହା ଓ ଶୁଭୁଛି।
ଅ ହ।
ଏଇଟା ଶୁଭୁଛି ହଁ।
ଅ ହ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଅହଁ ଏବେ ମୁଁ ଘରେ ବୋଉ ଅଛି। ଦି ପୁଅ ଏମିତି ଆଉ।
ଅହ ଆଜି କଅଁ ଖାଇବାକୁ ହେଇଥିଲା?
ଆଜି ଟିକେ ମାଛ ଉ
ଆପଣଙ୍କର ଏକ୍ଚୁଅଲି କଣ ହଉଛି ନା ମ୍ ପଛପଟୁ ବୋଧେ କିଏ କଣ କହୁଛନ୍ତି?
ସେ ଭଉଣୀ ହେରିକିଆ ଆସିଛନ୍ତି ତ।
ଅହୋ ସବୁ ଗେଷ୍ଟ୍ ଆସିବ ଆସ୍‌ ଛନ୍ତି ଭଉଣୀ ମାନେ ଆଉ। ଆଚ୍ଛା ସେ ଓହୋ।
ଭାଣିଜି ଆସିଛନ୍ତି।
ଓହୋ ଆଚ୍ଛା ଆଚ୍ଛା ଆ ହେଲା ଆଉ। ଆଜି ରାତିରେ ତାହେଲେ କଣ ଗୋଟେ ଭଲ
କଣ ଗୋଟେ କରିବା ବୋଲି ଭାବୁଚୁ ଆଉ।
ହଁ ହଁ ନିଶ୍ଚୟ ନିଶ୍ଚୟ ନା।
ସଖାଳେ ଇଏ କରିଥିଲୁ ମାଛ ଫାଛ।
ଯାହା ହଉ ଆପଣ ନନ୍‌ଭେଜ ଭଲ
ଆଉ ମତେ ତ ଭାରି ପସନ୍ଦ।
ଓହୋ ସେଇଆା ଆଉ। ଆଉ ରାତିରେ ଗୋଟେ ହଉ ମଟନ?
ରାତି ନାଇଁ ରାତିରେ ମଟନ ନାଇଁ। ସଖାଳେ ଖାଇଲେ ଆଉ କ ରାତିରେ ନାଇଁ ସେତେ ଇଏ ନୁହଁ। ସକାଳେ ଖାଇଲେ ରାତି ପାଇଁ ଆଉ
ଇଚ୍ଛା ହୁଏନି।
ନା ଏ ଭଉଣୀମାନେେ ଆସିଚନ୍ତି ତାଙ୍କ ପାଇଁ ଟିକେ ଚମିନ ହେରିକା
ହଁ ହଁ ବାହାରୁ ଟିକେ ଫାଷ୍ଟ ଫୁଡ୍ ନେଇ ଆସନ୍ତୁ। ଅ ଭଲ ଆଉ।
ନେଇକି ଯା ଦୋଉଚ
ଆଉ ଆଉ ଆପଣଙ୍କର ଘରକୁ ଆସିଚନ୍ତି ଭୋଉଣୀ ମାନେ ସବୁ କୋଉଠୁ? ସିଏ କୋଉଠିି ରୋହୁଚନ୍ତି?
ଏଇଠି ଏଇ ରାଉକେଲାରେ ରୋହୁଚନ୍ତି।
ଓହୋ ତାଙ୍କର ଗୋଟେ ଝିଅ।
ହଁ ଗୋଟେ ଝିଅ।
ଓହୋ ସିଏ କୋଉ କ୍ଲାସରେ ପଢୁଚନ୍ତି?
ସିଏ କ୍ଲାସ ୱାନରେ।
ଆଛା ଯାହୋଉ। ହଁ ଘରକୁ ସମସ୍ତେ ଆସିଲେ ଗୋଟେ ଖୁସି ଆସେ। ଆଉ ଏଥର ରଜରେ କୁଆଡେ ଯାଇଥିଲେ ବୁଲାବୁଲି କରିବାକୁ ନା ନାଇଁ?
ରଜରେ ନାଇଁ ଏଇ ଏଇ ମିଶେସ୍ ହେରିକା ଯାଇଥିଲେ ତାଙ୍କ ଘର ଆଡ଼େ ଟିକେ
ଓହୋ।
ଅ ତାଙ୍କ ଘରୁକୁ ଯାଇକି ଆସି ତାଙ୍କ ଘର ଟା ହୋଉଚି ଭଦ୍ରକରେ।
ଓହୋ ହଁ ହଁ ଧାମେରା ଧାମେରା।
ହଁ ସେଇଆଡେ।
ରଜ ତ ଓଡିଆ ମାନଙ୍କର ବଡ ପର୍ବ ରଜ ହେଲା ମାନେ ତ ସମସ୍ତେ ଚାଲିଲେ ଗାଁକୁ। ଆଉ ଗାଁରେ ଟିକେ ରଜର ରଜ ମନେଇବା
ହଁ ଟିକେ ରଜ ଟିକେ ଦୋଳି ଫୋଳି ଖେଳ ଟିକେ ଖୁସି ହଁ।
ପିଠା ପଣା ରଜ ଦୋଳି ଖେଳା ହଁ ରଜରେ ଗାଁର ମାହୋଲ ଟା ଟିକେ ଅଲଗା ଥାଏ ଆଉ। ଆଉ ବାହାର ସହରରେ ତ ଏତେ ନାଇଁ।
ଆଉ ତମେ ଯାଇନ?
ଆମେ ଆମେ ଟିକେ ଏଥର ଗାଁକୁ ଯାଇନୁ। ଆମେ ଟିକେ ଆମର ଜଣେ ମରିଗଲେ ବୋଲି କିଛି ସେଲ ଉଁ କିଛି ପାଳନ ହବନି ତ ସେଇ ସେଥିପାଇଁ ଆମେ କହିଲୁ ଆଉ କାହିଁକି ଯିବୁ ରହି
ଜେଜେମା ଏକ୍ସପାଷ୍ଟ କରିଥିଲେ ତ ଆଉ।
ଓହୋ ହୋ ହୋ। ଆମର କିନ୍ତୁ ଏଇଠି ରଜ ମହୋତ୍ସବ ବୋହୁତ ଭଲରେ ମାନେ ପାଳନ କରା ମାନେ ହୋଉଚି ଏଇଠି ପିଠା ପଣା ସବୁ ଭେରାଇଟି ହଁ ଏଇ ପାଖରେ ଗୋଟେ ଅଛି ଜନ୍ତା ମଇଦାନ ଅଛି ପ୍ଲସ୍ ଏକାମ୍ର ହାଟ। ଏଇ ସବୁରେ ବୋହୁତ ସୁନ୍ଦର ମାନେ ବାହାରୁ ବି ଆସିକି ପଡ଼ୁଚି ସବୁ ଖାଇବା ଡ୍ରେସ୍ ତମ ଜୁୱେ ଆ ଜିନ୍ ହେଲେ ଗହଣା। ତ ତମେ ସେଇଗୁଡା ଯାଇକି ଦେଖିବ ଯାହାର ଯୋଉଟା ଇଚ୍ଛା କିଣିବ। ଆଉ ପିଠା ପିଠି ଖାଇବ ଏଇଆ ଆଉ।
ଆଉ ତମ କାମ ଟା କଣ?
ଅ ଏଇଥର ସେଇଠି ଏଇଠି ବୁଲିଗଲୁ। ଏଇ ଯାଇଥିଲୁ ଗୋଟେ ସେ ଅଛି ଢେଙ୍କାନାଳ ପାଖରେ ଗୋ ଟେ ଉଁ ପାର୍କ ଅଛି ଯେମିତି ୱାଣ୍ଡ୍ରେଲା ଟାଇପ ର। ୱାଟର ପାର୍କ ତ ସେଇଠି ସେ ଟିକେ ମା ବାପା ଆଉ ମୋର ଜଣେ ମାଉସୀ ଆସିଥିଲେ ତାଙ୍କ ଝିଅ ସବୁ ଟିକେ ଯାଇଥିଲୁ ଯାଇ କି ଗୋଟେ ଦିନ୍ ବୁଲାବୁଲି କଲୁ ଗୋଟେ ଦିନ୍ ରହିଲୁ। ସେଇଠି ବହୁତ ଭଲ ଜାଗା ବି। ଭଲ ଜାଗା ମାନେ ତମୁକୁ ଭଲ ଲାଗିବ ଗୋଟେ ଦିନ୍ ରହିବାଟା ମାନେ ଛୋଟ ଛୁଆଙ୍କୁ ନେଇକି ଯିବାଟା ସେଇଠି ବହୁତ ଭଲ ଲାଗିବ କାହିଁକି ନା ଛୁଆଙ୍କୁ ଖେଳିବା ପାଇଁ ବହୁତ ସାରା ଜିନିଷ ଅଛି ଯୋଉଟା ଛୁଆ ବହୁତ ଖୁସି ହେବେ। ମାନେ ତମେ ଆଉ କୋଉଠି ବାହାରକୁ ଯିବା ଦରକାର ବି ନାଇଁ। ହଁ। ସେଇଟା ତାପରେ ଏବେ ପ୍ରାଇସ୍ ଦେଖ ଆପଣ ଯେମିତି ଜଟଣୀ ୱାଣ୍ଡ୍ରେଲା ଗଲେ ନିହାତି ପର ମୁଣ୍ଡ ପିଛା ଚଉଦଶହ ପନ୍ଦରଶ। କି ଷୋଳଶହ ଏମିତି କଣ ଆରାଉଣ୍ଡ ମୁଁ ତ ଏ ମାନେ ଆ କ୍ଷରିକ ଜିନିଷ ଟା ଜାଣିନି କିନ୍ତୁ ଏଠି କଣ ତିନିଶହ ପଚାଶ ଟଙ୍କା ଲେଖେ। ଭିତୁରୁକୁ ଯିବ ଭଲ। ପ୍ଲସ ରହିବା ରହିବା ସହିତ ତମର ତମର ଦେବେ ସକାଳ ଖାଇବା ଟା ତମୁକୁ ଫ୍ରି। ବ୍ରେଖ୍ ହଁ ଜଳଖିଆଟା ଫ୍ରି ଦେଲେ। ତାପରେ ତମ ସେଇ ଫ୍ରୀ ସେଇ ଭିତେରେ ବି ତମେ ମାନେ ପାର୍କ ର ବହୁତ ସାରା ଜିନିଷ ଅଛି। ଯୋଉଟା କି ଛୁଆ ବହୁତ ଖୁସିରେ ଖେଳିକି ଏଞ୍ଜଏ କରିପାରିବେ। ଥରେ କେବେ ଯାଆନ୍ତୁ ଦେଖନ୍ତୁ ଭଲ ଜାଗା। ତାପରେ ୱାଟର ପାର୍କ ଯାଇପାରିବେ ଖେଳିବେ ଛୁଆଙ୍କ ପାଇଁ ବହୁତ ଭଲ ପ୍ଲେସ୍।
ସେଠି ରହିବା ପାଇଁ ସୁବିଧା କେମିତି କଣ?
ହୋଟେଲ ଅଛି ତାଙ୍କର କଟେଜ ବି ଅଛି ପ୍ଲସ ହୋଟେଲ ବି ଅଛି କ ଟେଜ ଯୋଉଟା କେବଳ ସିଙ୍ଗଲ ସିଙ୍ଗଲ ଅଛି ତା ପାଇଁ କେତେ ଉଁ ଥ୍ରୀ ଥାଉଜେଣ୍ଡ ନୋଉଚନ୍ତି ବୋଧେ ତିନି ହଜାର ନୋଉଚନ୍ତି ଆଉ ନର୍ମାଲ ତମର ଅ ପନ୍ଦରଶହ ରୁ ଷ୍ଟାର୍ଟିଂ ଆଉ ତମେ ଯେମିତିଆ କ୍ୱାଟର ନବ ଆଉ। ଆଉ ସେଇଥିରେ ତମର ଚାହା କଫି ପାଇଁ ଅଲରେଡି ତମ ପାଖରେ ସବୁ ସେମାନେ କେଟିଲ ଚାହା କଫି ସବୁ ଦେଇଥିବେ ତମେ ନି କିଛି ମାଗିକ କି ଆଉ ବାହାରୁ କିଣିବାକୁ ପଡିବନି। ମାନେ ତମେ ନିଜେ ହିଁ ସେଇଠି ନିଜେ ବନେଇକି ପିଇପାରିବ। ବୁଝିପାରିଲେ। ହଁ ମାନେ ସେତିକି ପଇସା ଭିତରେ ଜଣେ ଗଲେ ଗୋଟେ ଖୁ ସିରେ ରହିପାରିବେ ତାଙ୍କ ଉଁ ଟାଇମ୍ ଟା ବି ଛୁଆଙ୍କ ସହିତ ଯୋଉମାନେ ସ୍ପେଣ୍ଡ ମାନେ କଟି ପାରୁନାହାନ୍ତି ବାହାରେ ପୁରା ବାପା ମା ନିହାତି ଯାଇକି ସେଇଠି ଗଲେ ତାଙ୍କ ସହିତ ଟାଇମ୍ କାଟି ପାରିବେ ପ୍ଲସ୍ ପାର୍କ ବୁଲି ପାରିବେ। ବୁଦ୍ଧ ଅଛନ୍ତି ସେଇଠି ଗୋଟେ ଶିବଙ୍କର ଗୋଟେ ବହୁତ ବଡ ଇଏ ଅଛି ତ ଭ-ଭଲ ଜିନିଷ ଅଛି। ଥରେ ଯାଆନ୍ତୁ ଦେଖନ୍ତୁ ହଁ ହଁ। ହଁ ହଁ ଫ୍ୟାମିଲି ପାଇଁ ଭଲ ଅଛି। କେବେ ରାଉରକେଲାରୁ ଆସନ୍ତୁ। ଆସିଲେ ଦେଖିକି ଯିବେ ଆଉ।
ଆଜ୍ଞା ଆଜ୍ଞା।
ଛୁଟିରେ ଆଉ ଛୁଆଙ୍କର ତ ଏବେ ତ ସ୍ ଅଁ ସମର୍ ଭ୍ୟା
ଖୋଲିଗଲା ସବୁ।
ହଁ ସମର୍ ଭ୍ୟାକେସନ୍ ରୁ ତ ଯାଇଛି ସେ ଦୁର୍ଗା ପୂଜା ପୂର୍ବ ଟାଇମ୍ ଛୁଟି ଯେତେବେଳେ ହବ ଲଙ୍ଗ ଛୁଟି କିଛି ନାଇଁ ଗୋଟେ ଦିନ ରହିବାର ବି ମାନେ ବୋହୁତ୍ ଆପଣଙ୍କ ପାଇଁ ବୋହୁତ୍ ହେଇଯିବ। ତା ପୁରା ସଖାଳୁ ଯିବେ ଚେକ୍ ଇନ୍ କଲେ। ପରେ ଆପଣ ତା ପରଦିନ ରା ତି ଦିନ ବାରଟା ଯାଏଁ ଅଛି ତ ପୁରା ହୋଲ୍ ଡେ ମାନେ ପୁରା ଗୋଟେ ଦିନ ବୁଲନ୍ତୁ। ବୁଝିପାରଲେ ଛୁଆ ତ ଗୋଟେ ଦିନ ବୁଲିକି ସେତିକି ଖେଳିଲା ଅଳୁକୁ ହାଲିଆ ହେଇଯାଇଥିବେ। ଆଚ୍ଛା ହଉ ଏମତି କ
ୱାଟର୍ ପାର୍କଟା ଅଛି ନାଇଁ ସେଠି ନାଁ।
ହଁ ହଁ ୱାଟର୍ ପାର୍କ ଅଛି। ବୋଉ ଉଁ ସୁନ୍ଦର ସୁନ୍ଦର ଜାଗା ଅଛି ଦେଖିବା ପାଇଁ। ଥରେ ଗଲେ ଜାଣିପାରିବେ ଆଉ ସେଇଠି ଆଉ। ଆଚ୍ଛା ହଉ ଆପଣଙ୍କ ଟାଇମ୍ ଦିଅନ୍ତୁ ଭୋଉଣୀକୁ।
ହଁ ହଁ ଟିକେ ଆସିଚନ୍ତି ତ ଟିକେ ଆସିଚନ୍ ତ ଦି
ଅଁ ହଁ ହଁ ହଁ ଯାଆନ୍ତୁ। ହଉ ରଖୁଚି ଆଁ। ହଁ।
ନମସ୍କାର।
ହଁ ହଁ।